କଣ କରୁଚୁ?
ଏଇ ଗଛ ବାହାରେ ଟିକେ ବସିଛି ଆଉ ଗରମ ଲାଗୁଛି ତ ଥଣ୍ଡା ପବନ ଟିକେ ଖାଉଛି, ପ୍ରାକୃତିକ ପବନ ଆଉ
ଭଲ ଆ, ହେଇପ ମୁଁ ଖ ଖାଇକି ଜଷ୍ଟ ବସିଛି। ହଁ ତମ ଦେହ ଭଲ ନା
ହଁ ଭଲ ଅଛି।
କଣ ଖାଇଛ କଣ?
ଏଇ ଭାତ ଖାଇଥିଲୁ, ବରା ଏଜି ବେସନ ବରା ଆଳୁ ତରକାରୀ ହେଇଥିଲା। ଆଉ ଶାଗ ଭଜା ହେଇଥିଲା।
ହ ଆମର ହେଇଥିଲା, ଭାତ ଭାତ, ଡାଲି, ଭଜା, ଆଳୁ ଭର୍ତ୍ତା ମିଶ୍ଚର, ମିଶ୍ଚର ମାନେ ଚେନାଚୁର ଯଉଟା ସେଟା ଗନ୍ଥ ସେଇଟା ସେଇଟା ହେଇଥିଲା ଆଉ ତମର କଣ ତମ ଆଭିଲେ
ଆଜ୍ଞା।
ତମେ ବନେଇଥିଲ ନା ଆଉ କିଏ ବନେଇଥିଲେ?
ନା ନା ମୁଁ ଯା କରିଥିଲି ମୋ ସାନ ଯା କରିଥିଲେ।
ହଁ ଭଲ ଆଉ ତମେ ବଡ ଆଉ ହୁଁ। ଆଉ ଦେଖୁଛ ନା କଉ ଭଳିଆ ଗରମ ହଉଚି
ଗରମ ଏ ବର୍ଷ ପୁରା ଅସହ୍ୟ ହୁଁ ସହି ହବନି ପୂରା ଏତେ ଗରମ। ଆମ ନଦୀରେ ପୁଣି ପାଣି ଶୁଖି ଯାଇଚି ପୂରା ଅଳ୍ପ ପାଣି ଆମ ଯଉ ପାଇପ ରେ କଣ ଟ୍ୟୁବଲ କଣ ଟୋଟାଲ ପାଣି ଭନେ ପୁରା ଅଳ୍ପ ଅଳ୍ପ ପାଣି ବାହାରୁଚି ଏବର୍ଷ ଖରା ଏତେ ଜୋରରେ ହେଇଚି ଯେ ଆଉ ସେଦିନ କି ପୁରା ଶୁଖି ଯାଇଚି ପାଣି ଜମା ବାହାରୁନି।
ଆଉ ତମେ ପୁଣି କଣ କେମିତି ଚଳିବ?
ଆାନେ ଯୋଉ ପାଖରେ ଆମର ଯୋଉ ଅଛନ୍ତି ଖୁଡି ଘର ତାଙ୍କର ଟିକେ ଗୁଗୁ ଫୁଟୁ ଗଢା ହେଇଥିଲା ନା ସେ ମୁ ତିଓଲ ଟା ଆଁ ହଁ ହଁ ସେଇଟା ହଉଚି
ତାଙ୍କର ସେମିତି କିଛି ଅସୁବିଧା ଦେଖାଯାଏ
ନା ନା କାରଣ ଆମର ହଉଚି ଚାଳିଶ ଫୁଟ ଖୋଳା ହେ ଥିଲା କିନ୍ତୁ ତାଙ୍କର ହଉଛି ଅଶୀ ଫୁଟ ଭଳିଆ ଖୋଳା ହେଇଥିଲା। ଆଉ ସେଇଥିପାଇ କି ହଁ ସେ ତାଙ୍କ ଟିଓଲ ଭାରେ। ଆମର ହଉଚି ନା ଇଏ ହଉଛି ନଈକୂଳ ଅଞ୍ଚଳ ଆଉ ଏଠି କଣ ହଉଚି ତି ଝରା ପାଣି ରେ ଝର ପଡେ କି ନଦୀରୁ ପାଣି ଯେତେବେଳେ ହେଇଯାଏ ଏ ବର ମାନେ ଏମିତି କଉ ବର୍ଷ ହୁଏନି। ଏ ବର୍ଷ ହିଁ ପ୍ରଥମ ଥର ପାଇଁ ଏମିତି ହେଇଚି ଆଉ ନଦୀରେ ଝରା ପଡେ ପାଣି ହଁ ହଁ ସିଏ ହଉଚି ଙ୍କ କରୁଚି ସେ ପାଣି ଟା ଝରି ଝରିକି ଆସେ ଅଳ୍ପ ମାନେ ପାଖରେ ପୁରା ମୋ ଶାଶୁ ଘର ମାନେ ପାଖରେ କି ନଦୀ ତ। ଆଉ ସେଇଥିଲାଗି ପୁରା ସେ ପଡେ ଆଉ ସେ ଯୋଉ ଆମ ଯୋଉ ପକା ଶ୍ୱଶୁର ଘର ତାଙ୍କ ରହିଛି ସେଇଟା ହଉଛି ସରକାରୀ ଟିିଓଲ। ଆଉ ସେଇ ଟିଓଲା ଟା ହଁ ସରକାର ଯାଉଟା ଅଧିକ ହଉଚି ପାଇପ ପୋସାନିକା ଅଧିକ କଣ ଫୁଟ୍ ବି ତଡ଼ା ଯାଏ ସେଇଥିପାଇଁ କି ହଁ।
ଝର ଉଁ ଝର ପଡି ମାନେ କଣ?
ମାନେ ପାଣି ଟା ଝରେ ଏଇ ଯୋଉ ମାନେ ଅଳ୍ପରେ ନଦୀ ପାଖରେ ହଁ। ହଁ ଯୋଉଟା ଆମର ହଉଚି ଆମେ ସରଗଡା ଅଞ୍ଚଳରେ ସେ କଣ କରୁଚନ୍ତି ନା ହ ତାଡିହେରାଖିନୀ ପାଲଟା କଣ ତଳୁ ଆସୁଛି ନା ପୁରା ଆସୁଚି ନା ଝର କିନା ଇଏ ନଦୀରୁ ସେ ପାଣିଟା ହଉଚି ତାଙ୍କର ଝାର ପଡୁଛି ଝରେ ଶୀଘ୍ର ବହୁତ ଶୀଘ୍ର।
ଓହୋ ଆଛା ଆଛା ମାନେ ଆକ୍ଚୁଲି ଶୁଣ କାହାର ଯେତେ ବାଟ ଖୋଳା ଚାଲିବ ଯୋଉଠି ପାଣି ବାହାରିବ ସେଇଟି ବନ୍ଦ କରିଦିଅନ୍ତି।
ହଁ ହଁ କିନ୍ତୁ ନଦୀ କୂଳ ଅଞ୍ଚଳରେ ଅଳ୍ପ ଖୋଳା ଯାଏ ବେଶୀ ଖୋଳା ଯାଏନି କିନ୍ତୁ ଗମେଣ୍ଟ ଗମେଣ୍ଟ ହଁ ଗମେଣ୍ଟ ଜିନିଷ ଗୋଡାକ କରନ୍ତି ସେମାନେ ବହୁତ ହିଁ ଖୋଳନ୍ତି।
ଆଛା ଠିକ୍ ଅଛି ଆମର ଶହେ କୋଡିଏ ଖୋଳ ହେଇଚି ଜାଣିଚ ନା
ଓହୋ ତାହେଲେ ବହୁତ ହଁ ପାହାଡଉପରେ ତ ସେମାନେ ବହୁତ ପୁରା ଖୋଳାଯାଏ। କିନ୍ତୁ ପାହାଡ ପାଣି ଟା ମିଠା ଲାଗେ ହଁ ପା ପାହାଡ ପାଣିଟା
ନା ନା ଆମର ତ ପାହାଡ ନୁହଁ ବାକି ଆମର କଣ କହିଲ ଉଁ ଚାରିକର ଯୋଉ ମାନଙ୍କର ସବୁ ଘର ଅଛି ପାଣି ମୁଁ ପିଇଛି କିନ୍ତୁ ଆମ ପାଣି ଟା ଭଲ ଲାଗେ। ଗୋଟେ ନଥାଏ ନା ପାଣି ଟ୍ୟୁବଲ୍ ପାଣି ପିଇବ ଗୋଟେ ଶାନ୍ତି ଲାଗିବ କିନ୍ତୁ ଅକୁଆ ଆକ୍ୱାଗାର୍ଡ ପାଣି ପିଇବ ଶାନ୍ତି ଲାଗିବନି।
ହଁ ଆମର ସେମିତି ଆମର ସେମିତି ମୁଁ ଯୁଆଡେ ଯାଏକି ଯାହା ଆମେ ସବୁ ଅକାଶୁର ପାଣି ଯେତେବେଳେ ପିଏ ମତେ ଭଲ ଲାଗେନି କିନ୍ତୁ ଆମ ଆମ ଟ୍ୟୁବଲ ପାଣାଟା ସେଇଟା ଅଭ୍ୟାସ ର ଯୋଉଟା ପରିଣତ ହେଇଥିବ ସେଇ ଜିନିଷ ହିଁ ପିଲେ ସେଇଟା ହିଁ ତମକୁ ଭଲ ଲାଗିବ ଆଉ ଆମ ପାଣିଟା ସେ ସେମିତି ଭଲ ଲାଗେ ମତେ ବହୁତ ଭଲ ଲାଗେ ଆମ ପାଣି ଟା ପିଇବାକୁ। ତାଙ୍କ ପାଣି ସବୁ ସେ କକା ଶଶୁର ତାଙ୍କ ଯୋଉ ପାଣି ଆଣିଲା ଗିଣି ମତେ ଆଉ କଣ କରିବି ମୁଁ ମାନେ ଅଚଳକୁ ସେଇଥିରେ ଚଳି ଯାଉଛୁ।
ହଁ ତାପରେ ବି ଗୋଟେ ଜିନିଷ କଣ କହିଲ। ଅ ପାଣି ଯେତେବେଳେ ଖୋଳାଯାଏ ଟିବଲ କୋଉଠି ବାହାରିବ ମିଠା ପାଣି କୋଉଠି ଭାରେ ଖାରିଆ ପାଣି। କୋଉଠି ଗୋଟେ ଗୋଟେ ପାଣି ବାହାରେ ତମେ ଦେଖିଚ ଦାନ୍ତ ହଉ କି ବାସନ ଗୁଡ଼ାକ ସବୁ ହଳଦିଆ ପଡ଼ିଯାଏ। ଦେଖିଚ ନା ନାଇଁ।
ହଁ ପାଣିରେ ପାଣି ଟା ଦେଖୁନା ବିଭିନ୍ନ ପ୍ରକାର ଏ ଯୋଉ ପରୀକ୍ଷା କରାହେଉଥିଲା ପାଣିରେ କେ କେତେ ପ୍ରକାର ସବୁ ଜୀବାଣୁ ରହୁଛନ୍ତି ବ୍ୟାକ୍ଟେରିଆ ସବୁ ଭାରୁନାହାନ୍ତି କି ପାଣିରେ ସବୁ ଆଉ ତାକୁ ବି ପରୀ କ୍ଷା କରାଯାଉଥିଲା ଏଇ ଯୋଉ ଏବେ ଯୋଉ ଲାଇନ୍ ପାଣି ସବୁ ଆସୁଚି। ଉଠାଣ ପାଣିଜଳା ଯୋଉ ଦଉଛନ୍ତି ସେମାନେ ସବୁ ଫିଲ୍ଟର କଣ ଲଗା ଯାଇଚି ବୋଲି ସେମାନଙ୍କର ସେ ପାଣିଟା ତଥାପି ସେ ପାଣିରେ ବି କିଛି ଅଂଶ ଆସୁଚି ସେମିତି ବ୍ୟାକ୍ଟେରିଆ ଫେକ୍ଟେରିଆ ପାଣିରେ କିଛି ରହୁଛନ୍ତି।
ହଁ। କିନ୍ତୁ ମେନ୍ ଜିନିଷ ହଉଚି ଗଛ କଟା ହେଇଗଲା ନା। ଇନେ ସବୁ ରୋଡ଼ ହଉଚି କ ଖାରି ରୋଡ଼ ହେଲା ବରୁଆରୁ ଗୋଟେ ରୋଡ଼ ପ
ଆଗେ କଣ ଏମିତି ଗରମ ହଉଥିଲା କି ଏବେ ଗରମ ହବାର ମୁଖ୍ୟ ଜିନିଷ ହଉ କିଛି ଗଛ ଗଛ ନାହିଁ ଆଉ ଗଛ ବହୁତ ଲୋକମାନେ ସବୁ କାଟି କୁଟା ଦେଲେଣି ଗଛ। ତା ସହିତ ହଉଚି ଇ ଇ ବହୁତ ବି ହେଇଗଲା ଆ କାରଖାନା ମାନେ ବହୁତ ହେଇଗଲା ସବୁ। ଆଉ ଏଇ ଏଇଠି ଆମର ଦେଖୁନ କେତେ ପ୍ଲାଣ୍ଟ ସବୁ ହେଇ ଆଉ ପ୍ଲାଣ୍ଟରେ ଯୋଉ ଫନିସ୍ ଫନିସ୍ ସେଇଠି ବେଶୀ ସବୁ ତରଳା ଯାଏ ନାଇଁ ଏ ସବୁ ଷ୍ଟିଲ ଜିନିଷ ଗୁଡ଼ା ଆ ସେ ଗରମ ଟା ହଉଚି ବେଶୀ ତା ପ୍ରକ ବେଶୀ ଗରମ ହଉଚି ଆଉ ତାପରେ ବି ଲୋକମାନେ ଗଛକୁ କାଟି ଦଉଚନ୍ତି।
ହଁ ସେଇ ତ ହଉଚି ମେନ୍ ଜିନିଷ। ସେଇଥିପାଇଁ ବର୍ଷା ତ ହେଲା ନାଇଁ। ବର୍ଷା ହେଲେ ସିନା ହଁ ଶୁଣ ନା ବର୍ଷା
ୟା
ବର୍ଷା ହେଲେ ସିନା ନଈରେ ହଉ ପୋଖରୀରେ ହଉ ଟିୱଲ ହେଉ ଯୋଉଠି ହେ ପାଣି ବାହାରିବ ତ ଉପରୁ ଯଦି ପାଣି ନ ଖସିବ ତଳୁ କୋଉଠୁ ବାହାରିବ।
ଆଜ୍ଞା ଆଜ୍ଞା କିନ୍ତୁ କା ପାଣିରେ ହଉଚି ମୁଖ୍ୟ ହଉଚି ଗଛ ଗଛ ଯାହା ରହିବ ସେ ହେଇପା ପାରିବନି। ଗଛ ଟା ସିନା ରହିଲେ ଆଜ୍ଞା କିନ୍ତୁ ଆମର ବୁଝିବାକୁ ଗଲେ ପୃଥିବୀ ପୃଷ୍ଠରେ ସତୁରି ଭାଗା ଜଳ କିନ୍ତୁ ଉ ଉ ଏଇନା ଅଭାବ ପଡ଼ୁଚି ଏତେ ଖରା ହଉଚି ଯେ ଗଛ ଟା କାଟିଦେଲେ କା ମାଟିଟା କଣ ହଉଚି ମାଟି ଟା ଧୋଇ ହେଇଯାଉଚି ଗଛ ଟା ରହିଲେ ସେ କଣ ମାଟିକି ଯାବୁଡ଼ିକି ଧରିବ ଧରିବା ପରେ ପାଣି ଟା ହିଁ ସଞ୍ଚୟ କରିକି ରଖେ ତା ତଳେ କିନ୍ତୁ ସେ ଯେ ତଳେ ବର୍ଷା ପାଣି ହେଲା ଗଡ଼ିଗଲା ଗଡ଼ିଗଲା ନା ନାଇଁ ସେ ପାଣି ଗଲା ସେ ସେ ଯେତେବେଳେ ପଳଉଛି ଜଳୀୟବାଷ୍ପ ଆକାରରେ ପଳଉଛି ଆଉ କଣ ହବ ଏଇଭଳିଆ ଅସୁବିଧା ହଉ
ହଁ ଠିକ କଥା ଆଉ ଯଉ ତମେ କହିଲ ହଁ ତମେ ଯୋଉ କହିଲ ପୃଥିବୀ ପୃଷ୍ଠରେ ଜଳ ସତୁରି ଭାଗ ସତୁରି ଭାଗରେ ଜଳ କିଛି ଅଛି ଲୁଣିଆ କିଛି ଅଛି ଖାରିଆ କିଛି ଅଛି ପିଇବା ଯୋଗ୍ୟ ନୁହଁ। କିଛିଟା ମିଠା ପାଣି ଅଛି ଯୋଉଟା କି ଆମେ ଗ୍ରହଣ କରୁ। ହେଲେ କଣ ହବ ଆମେ ଯୋଉଠି ଅଛନ୍ତି ସେଇଠି ହିଁ ମିଳୁ ନାହିଁ ପାଣି ଗଛ କାଟିଦେଲେ ଗଛ ହଉଛି ପୃଥିବୀର ମେନ୍ କଣ ପାଇଁ ଗଛରୁ ଆମେ ଖାଦ୍ୟ ପାଉଛୁ। ଜଳ ପାଉଛୁ ଖାଦ୍ୟ ଜଳ।
ଆଉ ଅମ୍ଳଜାନ ଅମ୍ଳଜାନ ବି ମିଳୁଛି ଆଜ୍ଞା ଅମ୍ଳଜାନ। ଆଜ୍ଞା ତାପରେ ବି ଖରା ଦିନେ ବାଟ ବିଟା ଛାଇ ପାଇପାରୁଛି ଗଛରୁ ଆଉ ଯେତେବେଳେ ଆମେ କଣ କରୁଛନ୍ତି ନା ଗଛ ଟାକୁ କାଟିଦେଲେ ଏଇ ସବୁ ଜିନିଷ ମିଳୁନାହିଁ ନା ଆମେ ହଉଚି କଣ ନା ହଉଛି ଅଙ୍ଗାରକାମ୍ଳ ପରିମାଣ ବି ବଢିଯିବ ଗଛ ଟା ରହିଲେ ସିନା ଅଙ୍ଗାରକାମ୍ଲ ଟା ହଉଛି ହଁ ଅଙ୍ଗାର ଆମ ମାନେ ଏଇ ଯୋଉ ଫଳରେ ଗରମ ଟା ବି ଅଧିକ ହବ ଆଉ ଅମ୍ଳଯାନ ଆମେ କଣ ଏଇ ହେଲା ଆମର କରୋନା ଟା ହେଲା କଣ ପାଇଁ ହେଲା ଯଦି ଗ ଗଛଡା ଲୋକମାନେ ବହୁତ କି ଗଛ ସେଇ ସମୟରେ କୋରୋନା ସମୟରେ କେତେ ଗଛ ସବୁ ଲଗା ହେଲା। ଗଛ ସବୁ ବହୁତ ଲଗା ହେଲା କାରଣ ଯୋଉ ଦେଖିବ ଗ୍ରାମାଞ୍ଚଳ ମାନଙ୍କରେ ବେଶୀ ଲୋକମାନଙ୍କୁ କରୋନା ହେଇନି। କଣ ହେଇଛି କି? କିନ୍ତୁ ସହରାଞ୍ଚଳରେ ହେଇଛି କାରଣ ସେ ସବୁ ଗଛ ବୁଛ ସବୁ କୁ କାଟି କୁଟା ଦଉଛନ୍ତି।
ସେଠିକାର ସହରାଞ୍ଚଳ ଖାଦ୍ୟ ପାନୀୟ ଏତେ ଭଲ ନୁହେଁ ଗାଁ ରେ କଣ ସକାଳୁ ପଖାଳ ଖାଇବେ ପରିଶ୍ରମ କାମ କରିବେ।
ପଖାଳରେ ହଉଛି ହଁ ପଖାଳରେ ଆଗେ ଲୋକମାନେ ପ ପଖାଳ ଖାଉଥିଲେ ପଖାଳ ର ବହୁତ ରୋଗ ପ୍ରତିରୋଧକ ଶକ୍ତି ଅଛି ଆଉ ମଣିଷର ସିନା ରୋଗ ପ୍ରତି ପ୍ରତିରୋଧକ ଶକ୍ତି ଟା କମି ଯାଉଛି ଆଗେ ଲୋକଙ୍କୁ କ ଥଣ୍ଡା ଧରୁଥିଲା ଲୋକମାନେ ଏନେ କହୁଛନ୍ତି ପଖାଳ ଖାଇଲେ ଆମକୁ ଥଣ୍ଡା ଧରିବ ହଉଛି ନା ନାଇଁ ଆଉ ଲୋକମାନେ ପ ପଖାଳ ଖାଉନାହାନ୍ତି ନା ଏ ଜିନିଷ ଖାଦ୍ୟ ପେୟ ତ ବହୁତ ରାସାୟନିକ ସାର ପ୍ରୟୋଗ ଫଳରେ ଖାଦ୍ୟ ପେୟ ବହୁତ ପୁରା ହେଇଗଲାଣି କଣ କହିଲୁ ପୁରା ଦୂଷିତ ହେଇଗଲାଣି ହଁ ସେ ଖାଦ୍ୟ ଖା ଆମେ ଖାଦ୍ୟ କୁ ଖାଉନାହାନ୍ତି ଯେ ଆମେ ରୋଗକୁ ଖାଉଛନ୍ତି ଦେଖୁନ ଏଯୋଉ ବା ହଁ ସେ ରୋଗ ଟାକୁ ଆମେ ସେ ବିଷ ଖାଇକି ରୋଗ ହିଁ ଶରୀରରେ ପୁରା ଆମେ ବରଣ କରିକି ଆଣୁଛୁ ଛନ୍ତି କି ରୋଗ ଆସତୁ ବୋଲି କିନ୍ତୁ ଆଉ ତେଲ ମସଲା ବି ଅତ୍ୟଧିକ ଖାଉଛନ୍ତି ଆଉ ତେଲ ମସଲା ଏଇନେ ଆଗେ ଆମ ମା ମାନେ ଏଇ ଯୋଉ ତରକାରୀ ଟେ କରୁଥିଲେ କି ମାଛ ଭାଜୁଥିଲେ ତାଉଆରେ ତେଲ ଟିକେ ବୁଲଉ ଆମେ ଏ ନ ଛାଣିଲେ ତେଲେ ହଉଛି ନା ଆମେ ବି ଆମେ ବି ମାଛକୁ ଛାଣି ଦଉଛନ୍ତି। ଆଉ ମାଛ ଟାକୁ ଛାଣିଲେ ସିନା ହା ଆମେ କହୁଛନ୍ତି ନା ସେଟା ସ୍ଵାଦିଷ୍ଟ ପୁରା ଲାଗିବ ଆମ ଘରେ ହଉ କି ଆ ଆପଣଙ୍କ ଘରେ ହଉ ଏଇଭଳି କରୁଛନ୍ତି ନା ନହିଁ କିନ୍ତୁ ଆମ ମା ମାନେ ଆଗେ କଣ କର କଥିଲେ ନା ଚୁଲି ରେ ଛଣ ଜାଳିକି ଆଉ ନହେଲେ ସେଇ ବତା ଫତା ପକେଇକିରି କା କାଠ ଜାଳିକି ତାକୁ ରୋଷେଇ କରୁ ତେଲ ଟିକେ ବୁଲେଇ ଦେଇକି କିନ୍ତୁ ସେତେବେଳକୁ ରୋଗ ଏତେ ନଥିଲା।
ଆଗ କାଳରେ ଲୋକମାନେ ଆଗକାଳ ଲୋକମାନେ ଯେତେ ପରିଶ୍ରମ କାମ କରିପାର ଥିଲେ ଯେମିତି ହଳ କାମ ହେଲା ବିଲ କାମ ଟା ଯୋଉ ପରିଶ୍ରମ କାମ ଯେମିତି କରିପାରୁଥିଲେ ଯେତେ ଚାଲିକି ଯାଇପାରୁଥିଲେ ଆମେ ସେତିକି ଯାଇକିି ଯାଇପାରୁଛନ୍ତି।
ନା ନା ଆର ସେଥିକି ଯାଇ
ଯାଇପାରୁନାହାନ୍ତି ଆଉ ଗୋଟେ ଜିନିଷ କଣ କହିଲ ସିଏ ଆଗେ ଖାଉଥିଲେ ପଖାଳ ହେଲା ଶାଗ ମୁଗ ଏଇ ସବୁ ଜିନିଷ ଖାଉ ସେଟା ଯ ମାନେ ଯୋଉ ରେଟ ଟା କେତେ ଥିଲା ଦଶ ଟଙ୍କା ପଚାଶ ଟଙ୍କା ଏଇଭଳିଆସିଲା ହେଲେ ଆମେ କଣ କରୁଛନ୍ତି ବହୁତ ଦାମ ରେ ଦାମ ଦେଇକି ଖାଉଛନ୍ତି ପିଜା ହେଲା ବର୍ଗର ହେଲା। ଏସବୁ ଖାଉଛନ୍ତି ହେଲେ କଣ ହବ ଦେହ ଖରାପ ହଉଛି। ହ କି ନାଇଁ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ଆଗ ଆ୍ ମତେ ବି ମତେ ବି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ।
ହଁ।